ହ୍ୟାଲୋ।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ ଶୁଭ ସଂଧ୍ୟା।
ଆଜ୍ଞା କଣ କରୁଛନ୍ତି?
ଆଜ୍ଞା ତ ଏଠି ବୁଲୁଚି ଏମିତି। ଖାଇସାରିକି ସନ୍ଧ୍ୟାବେେଳେ କିଛି ଖାଇକି ଆସିକି ଦାଣ୍ଡ ଆଡେ ବୁଲୁଚି ଆପଣ କଣ କରୁନ୍ତି?
ଆଜ୍ଞା ମୁଁ ବି ଏତେ ବି ବୁଲାବୁଲି ତ ନାହିଁ ବର୍ଷା ଯେହେତୁ ହେଉଛି ଘରେ ବସିଛି।
ଆଜ୍ଞା ହଁ ବର୍ଷା ଦିନରେ ତ ଲାଗୁ ରହିଲାଣି ସବୁ ଆଡେ ତ ପ୍ରାୟତଃ ବର୍ଷା ହଉଛି ତ ଆମ ଆଡେ ଏବେ ଟିକେ ବର୍ଷା ଚା ଆ। ଟୁପରୁ ଟୁପୁ ପକାଉଛି ଯେତେ ବି ଜୋର ପକାଉନି ତ ମୁଁ ଏମିତି ଟିକିଏ ଆସି ଦାଣ୍ଡ ଆଡ଼କୁ ଟିକେ ବୁଲାବୁଲି କରିବା ପାଇଁ। ହଁ ବର୍ଷା ଜିନିଷ କୁଆଡେ ଯାଇ ହଉନି ଏବଂ ଘରେ ବସିଲା ବେଳେ ବି ଭଲ ଲାଗୁନି ବ୍ୟସ୍ତଵ୍ୟସ୍ତ ଲାଗୁଛି କୁଆଡେ ଯିବା ପାଇଁ। ଵସ ଦାଣ୍ଡ ଆଡେ ବୁଲାବୁଲି କରୁଚି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ଘର କେଉଁଠି?
ୟା ତ ଏଇ ବିଷୟରେ ପରେ କଥା ହବା
ଆଜ୍ଞା।
ତ ଆପଣ ଏବେ କଣ କରୁନ୍ତି ତ ଏବେ ବୁଲୁ ହନ୍ତି ଆପଣ?
ଆଜ୍ଞା କଣ କହିଲେ?
ଆପଣ ଏବେ କଣ କରୁଛନ୍ତି ଘରେ ଅଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଘରେ ବସିଚି ଏବେ।
ଆଜ୍ଞା ତ ବର୍ଷା ଦିନ ଯେହେତୁ ମ ମଶା ବି ବହୁତ ହେଲେଣି ଏଠି ବାହାରେ କଣ ଘରେ କଣ ବହୁତ ମଶା ବି ହୁଅନ୍ତି।
ଆଜ୍ଞା ଆଜ୍ଞା ବର୍ଷାଋତୁ ଯେହେତୁ ଏବେ ସବୁଆଡୁକୁ ଟିକେ କାଦୁଅ ରହୁଛି ନା। ମାନେ ଅଳିଆ ଆବର୍ଜନା ବି ଟିକିଏ ବେଶୀ ହୋଇଇଗଲାଣି ଘାସ ଫାସ ବଢ଼ିଗଲାଣି।
ଆଜ୍ଞା।
ଆଜ୍ଞା ସେଥିପାଇଁ କଣହେଉଛି ନା ଟିକେ ମଶା ଫସା ଟିକେ ବଢ଼ିବାକୁାଲାଗିଲେଣି ଏବେ ବି ଡେଙ୍ଗୁ ଦେଖିବେ ବହୁତ ମାତିଯିବ।
ଆଜ୍ଞା ଡେଙ୍ଗୁ ତାପରେ ମ ଖାଦ୍ୟରେ ବି ମାଛି ଗୁଡାକ ରୁହନ୍ତି ତ। ଖାଦ୍ୟ ଖାଇଲେ ଲୋକ ଡାଇରିଆ ଫାଇରିଆ ହେଉଛି ତ ଲୋକ ବେଶୀ ଝାଡ଼ା ବାନ୍ତିରେ ବି ପୀଡ଼ିତ ହୁଅନ୍ତି ବର୍ଷଦିନେ ବି ହୁଅନ୍ତି। ଆପଣ ଜାଣିଥିବେ।
ଆଜ୍ଞା ଆଜ୍ଞା
ବର୍ଷା ଋତୁ ଠାରୁ ମତେ ବି ତ ଭଲ ଲାଗେ ଶି ଶିତ ଋତୁ ସବୁଠାରୁ ତ ତାପରେ ଖରାଦିନରାତି।
ଆଜ୍ଞା ଆଜ୍ଞା ଶୀତରୁତୁ ସମସ୍ତତିକୁ ଭଲ ଲାଗେ ଯେହେତୁ ହେଟି କିଛି ନାହିଁ ମାନେ ଖରା ଗରମ ବି ନାହିଁ। ତ ବର୍ଷାର କାଦୁଅ ନହେଲେ ଏତେ ଇଏ ବି ନାହିଁ।
ଆଜ୍ଞା।
ଆଜ୍ଞା ଆଉ ଆଜ୍ଞା ଆମେ କୁଆଡ଼େ ସାଙ୍ଗ ହୋଇଇକି ବୁଲାବୁଲି କରିତେ ଗଲେ ହୁଅନ୍ତନି?
ଆଜ୍ଞା ଯିବା ଆପଣ ହଁ ଯୁଆଡେ କହିବେ ସିଆଡେ ଯିବା ତ କିଛି ଅସୁବିଧା ନାହିଁ।
ଆଜ୍ଞା ଆଜ୍ଞା କୁଆଡ଼େ ଗୋଟେ ମାନେ କୁହନ୍ତୁ ଆପଣ ଗୋଟେ ଜାଗା କୁହନ୍ତୁ ତାପରେ ଆମେ ସେ ବିୟରେ କିଛି ମାନେ ଆଲୋଚନା କରିବା।
ହଁ ମୁଁ ଭାବୁଛି ଆମେ ମିଶିକି। ପୁରୀ ଯିବା ତ ପୁରୀ ଯିବାକୁମ ତୁମକୁ କଣ ଭଲ ଲାଗେ ଭୁଲିବାକୁ?
କଣ କହୁଛନ୍ତି?
ଆଜ୍ଞା ଠାକୁରଙ୍କ ଲାଗିଲ ନିଶ୍ଚିତ ଭାବରେ ଠାକୁ ଠାକୁରଙ୍କ ଦରବାରରେ ଯାଇ ପହଞ୍ଚି ପାରିବା ଏବଂ ଠାକୁରଙ୍କୁ ଦର୍ଶନ କରିପାରିବା।
ଆଜ୍ଞା ଆଜ୍ଞା ତ କେମିତି କଣ ଯିବା ଟିକେ କୁହନ୍ତୁେ ଆପଣଙ୍କର? ଆପଣ ସିଆଡ଼ୁ ଯିବେ ନା ମୁଁ ଆଡ଼ୁ ଯିବି ନା। ହାଲୋ। ହାଲୋ। ହ ଆଜ୍ଞା ସୁବୁଛିି କୁହନ୍ତୁ। ଆପଣ ତା ହେଲେ ଆପଣ ସେପଟୁ ଯାଆନ୍ତୁ ମୁଁ ତା ହେଲେ ଏପଟୁ ଯିବି ମୋର। ଆଜ୍ଞା ଆଜ୍ଞା ସାଙ୍ଗ ହେଇକି ସେଠି ପୁରୀରେ ଦେଖାହବା। ପୁରୀରେ ଦେଖାହବା ଦେଖା ହେଲା ପରେ।